ହଁ। ହ୍ୟାଲୋ।
ହଁ।
କଣ କରୁଛୁ?
ମୁଁ ଏଇ କାଟୁଚି ବା ପରିବା।
ଏଇଟା ହିଁ ଗୋଟେ ବେପାରୀ ଆସିଥିଲା, ଯେ ରଖୁଥିଲି।
ଆ ଯଉ-ଉ-ଉ ତୋ ପୁଅକୁ ଆଉ ଖାଇବାକୁ ଦେନା, ପଠେଇଦେ, ଆସିଲେ ଇଆଡ଼େ ଖାଇବ।
କି?
ଆଏ, କହୁଛି ଦେଖୁନୁ, ମୁଁ ଦିଥର ଖାଇ କି ଆସିବି କଣ, ଆଉ ଥରେ ତୋ ଘରେ ଖାଇବି ନା କଣ?
ହେଁ, ହେଁ, ହେଁ, ହେଁ, ତୁ ରୋଷେଇ କରୁଛୁ ନା କଣ?
ଆଉ ରୋଷେଇ କରିବିନି, ଆ, ସେ ବାହାର ଛୁଆଟା ଆସିବ ନା ନାଇଁ, ଖାଇବନି?
ସେ ଯିବେ ବାରଟା ବେଳକୁ, ଖାଇ ପିଇକି ଯିବେନି?
ଆ ସେଇୟା। ଆ ମୁଁ
ବାହାରେ ଛୁଆ ହେଲା କଣ? ସେ ତ ଆଜି ରାତିରେ ରହିବେ।
ହଁ, ଆଉ ଦିଟା ତିନିଟା ବେଳକୁ ଖାଇବେନି ଏଠି ଭାତ।
ସେ ତ ଯିବେ ବାରଟା ଗୋଟା ବେଳକୁ। ଦିଟା ତିନିଟା ଆଳୁ କଣ ଭାତ ଖାଇବେ?
ଆଉ, ଆଉ ତାହେଲେ ଭାତ ରୋଷେଇ କରିବିନି।
ନାଇଁ, ନାଇଁ, ରୋଷେଇ କରନା। ରାତିରେ ତାଙ୍କର ଏଇ ସ ଚାରିଟା ବେଳେ କଣ ଟିକେ ଜଳିଖିଆ ଆଣିକି ଦେଇଦବୁ।
ହୁଁ।
ଏଇ ସ ଚାରିଟା, ପାଞ୍ଚଟାଅଳକୁ।
ହଁ।
ଦେଇଦେଲେ ଖାଇଦେବେ। ରାତିରେ ତାଙ୍କର ରୁଟି କରିଦେଲେ କଣ ଖାଇବେ ଆଉ?
ଆଉ ତାହେଲେ ଏଇନେ କହୁଛୁ କରିବିନି? ତାହେଲେ ମୁଁ କରୁଥିଲି କରିଦେବି ପୋଟଳ କଷା, ଛତୁ ଫତୁ କରିଦେବି, ଖାଇବେ ଵେଲିକିନା ଏଇନା ଗରମ ଭାତ। ଡାଲି-ଫାଲି କରିବି।
ନାଇଁ, ନାଇଁ, ସେ ତ ଏଇଠୁ ସେ ଏଇନା ଖାଇକି ଯିବେ, ଆହୁରି ଖାଉଛନ୍ତି।
ଆଉ ସେଇୟା ମୁଁ କହିଲି, ସିଏ ଆସିବେ ଯାହାବିହଲେ ଦିଟା, ତିନିଟାଳକୁ ଖାଇବେ ନା ନାହିଁ।
ଇଲୋ, ବାରଟା, ଗୋଟାଏ ବେଳକୁ ଗଲାଆଳୁ କୁ ଦିଟା ବେଳେ ସେ ପା ଏଇଠୁ ଖାଇକି ଯିବେ, ଫେଣେ ଦିଟା ବେଳେ ଖାଇବେ।
ହ, ଆଉ ତାହେଲେ ମୁଁ ଏରା କାହିଁ କରିବି? ତାହେଲେ କାଟାକୁୁଟି କରନା କରି, କାଟିିନେଇ। ଆଣିଛି, ଆଣିଛି, ଛତୁ ଫତୁ ଆଣିଛି ଯେ, ତାହେଲେ କାଟାକୁଟି କରିନେଇ।
ନାଇଁ, ସେ ଗୁରା କରନା ଆଉ।
ତାହେଲେ ଆଉ ତାଲେ କଣ, ଚାରଟାଳୁ କଣ ଜଳଖିଆ ଫଳଖିଆ ଆଣିଲେ ଖାଇଦେବେ, ରାତିରେ ରୁଟି ଫୁଟି କଲେ ଖାଇବେ ଆଉ।
ହଁ।
ହଉ, ଭାତ ପାଇଁ ତାହେଲେ କିଛି କରିବିନି।
ନାଇଁ, ନାଇଁ, ଭାତ ପାଇଁ କିଛି କରନା।
ହଁ। ହଁ, ମୁଁ ତାହେଲେ ନହେଲେ ଡାଲି ଫାଲି ପକେଇବି। ଆ ନନା ତ ଖାଇବେ ପଖାଳ, ସିଏ ତାଙ୍କର ଖାଇବେ। ଝିଅ ତ ପଖାଳ, ମୁଁ ଆଉ ଡାଲି ଫାଲି ଗୁରା କାହିଁ କରିବୁ, ତାଙ୍କ ପାଇଁ ସବୁ କରିଥାନ୍ତି।
ହଁ। ସେ ଛୁଆଟା ତ ଯାଇଛି, ଆସିନି।
କୁଆଡ଼େ ଯାଇଛି, ଆସିନି ଏପର୍ଯ୍ୟନ୍ତ?
ନାଇଁ, ସେ ଆସିନି, ପାଇପି-ଇ ପକା ସରିଛି କି ନାଇଁ କେଜାଣି?
ତାହେଲେ ଠିକ୍ ନାହିଁ ବୋଧେ, ଆଜି ଆସିବାଟା?
ହଁ, ଯିବେ। କିନ୍ତୁ ବାରଟା, ଗୋଟେ ବେଳକୁ ଯିବେ।
ଆ, ବାରଟା ଗୋଟାଳୁ, ମୁଁ ତାହେଲେ ଏରା କରିବିନି ରୋଷେଇ। ଠିକ୍ ହେରା, କାହିଁକି ହଇରାଣ ହେଇକି କରିବି? ଏରା ଫେରେ ନ-ଅ ନସ ନଷ୍ଟ ହବ। ସକାଳ ରାତି ବରଂ ଯାହା କରିଦେଲେ, ରୁଟି ଫୁଟିରେ ଖାଇବେ।
ହଁ, ସେ ଛତୁ ଫତୁ ଯଦି କରଦବୁ, କଷିଦବୁ, ରୁଟିରେ ତାଙ୍କର ଖାଇଦେବେ।
ଛତୁ, ଆଳୁ କଷିଦେବି, ରୁଟିରେ ଖାଇଦେବେ ଆଉ।
ହଁ ଖଣ୍ଡା ତାରା କାହିଁ କରିବୁ।
ହଁ ମୁଁ ପା ଏଇନାକେ ସେଇଆ ଭାବୁଥିଲି ମୁଁ କହିଲି ଯାଉଛି କରିିକୁରା ଦେବି କି? କରିଦେବି ସେ ଆସିଲେ ଖାଇବେ ଡାଲି କରିବୁ କି ଛତୁ କରିଦେବି ଆଉ ପୋଟଳ କଷା କରିଦେବି ଆଉ ଭଜାଭୁଜି କଣ କରିଦେବି ତାକୁ କରିଦେବି ସେ ତାଙ୍କୁ ଖାଇବେ ବୋଲିକିନି ଗରମ ଭାତ ଆଉ ତ ବାର ନାହିଁ। ବାର ଥିଲେ ଯାହାହେଲେ ଆଇଁଷ ଫାଇଁଷ କରାହେଇଥାନ୍ତା।
ହୁଁ ନା କାଲି ରୋଷେଇ କରିବୁ ଯେ ତା ମାନେ କାଲି ଖାଇବେ।
ହଁ କାଲି ବି ଆଇଁଷ ଖାଇବେନି ନା?
ହଁ ଆରା କାଲି ଆଇଁଷ ଖାଇବେ ଆ କରିବୁ ଯଦି ଖାଦ ସେ ଖାଇବ।
ପୁଅ ଖାଏ ନା?
ହୁଁ।
ଆଉ ପୁଅ ଖାଏ ଯଦି ଚିକେନ ହଁ ଚିକେନ ଟିକେ ଆଣି କରିଦେବି ଖାଇଦେବେ ଆଉ। ସେଇ ପୁଅ ଖାଇବା କଥା ମୁଁ କହିଲି ପୁଅ ଖାଉଚି ନା ଆଜି ସୋମବାର ତ ଖାଇବନି ଆଉ ମୁଁ
ନା ପୁଅ ଖାଇବନି ସଂବାରେ ସେ ଖାଉନି ଶନିବାରିଆ ଖାଉନି। ସେ ପୋକରା ସବୁବେଳେ ତାଙ୍କର ଖାଇବ।
ଏଁ କାଲି ଯଦି ମଙ୍ଗଳବାର କାଲି ଯଦି ଖାଇବେ ଟିକେ ଚିକେନ ଆଣି କଷା କରିଦେବୁ ଡାଲି ଫାଲି ଟିକେ କରିଦେ
ହଁ ଚିକେନ କସା କୁ ଡାଲି କରିଦେଲେ ସେତିକି ତ ହେଲା ଆଉ।
ହଁ ସେ ଚିକେନ କସା ଡାଲି ଭଜା ଟିକେ କରୁ ସେ ଆଉ ତ ମାନେ ବାହାର ଛୁଆ ଟା ନା ଇଏ ଆମର ପୁଅ ଚଳେଇଦବ ସିଏ ବାହାରେ ଛୁଆଟା ଏ ତୋ ମାଉସୀର ଏୟାକୁ ଇଇଆ ଗୋଟେ
ଖାଇଥିଲା ସେ ଗାଈରେ ମାଉସୀଘରେ ଖାଇଦେଲୁ।
ଯୋଉଟା ଗୋଟେ ଇଏନା ସେ ଛୁଆଟା ବଦନାମି ହବନା କହିବ ତୋ ମାଉସି ଘର ଏୟାକୁ ଏୟା। ଆଉ ମୁଁ ସେଇ ପା ମୁଁ କଲି ନାଇଁ ତମେ ଆଜି ବାର ଅଛି ତମେ ଯାଇ ଟିକେ ଛତୁ ଫତୁ ଆଣିବ କର୍ ଦେଲେ ଛୁଆ ଆସିବେ ଖାଇବେ ଆଉ ଯଦି ଏ ତ ଡେରିରେ ଆସିବେ ତାହାଲେ ତ ଆଉ ଭାତ ତ ଖାଇବେନି।
ନାଇଁ ନାଇଁ ଭାତ ଖାଇବେନି ତୁ ରଖିଥିବୁ ହେରା ରାତିରେ କରିଦେବୁ ରାତିରେ ଖାଇବେ।
ହଁ ଆଉ ତାହେଲେ ରାତିରେ ଛତୁ କରିଦେବି ରାତିରେ ଆଜି ଏଇନାକେ କାଇଁକି ଅଳ୍ପ ଅଳ୍ପଟିକେ ନାକୁ ଏଇନା ଭାଜି ଦେଇକି ଯାଉଛି ଝିଅ ନନା ର ଖାଇଦେବେ ଏଇନା ଅଳ୍ପ
ହଁ ସେମି ଭାଜିଦେ ଝିଅର ନନାର ଖାଆନ୍ତୁ ଆଉ
ପୋଟଳ ଫୋଟଳ ଏରା ଏନା କରିବୁନି କି ଆଉ ଡାଲି ଫାଲି କରିବୁନି।
ନାଇଁ ନାଇଁ ହେରା କିଛି କର ନା ହେରା କରିକି କଣ ନଷ୍ଟ କରିବୁ ନା କଣ।
ମୁଁ ସେଇଥିପାଇଁ ତାକୁ ପଚାରିଲି ମୁ କହଲି କେତେବେଳେ ଆସିବୁ କଇଲେ ଏଇ ଦି ଖାଇକି କଣ ଫେରେ ଯାଇକି ତୋ ଘରେ ଖାଇବି ନା କଣ।
ଏମିତି କହିଲେ ମୁଁ କହିଲି ତୁ ଖାଇକି ଥରେ ଆସେ ଆଉ ଖାଇକି ଥରେ ଖାଇ ଦେଇକିନି ଆସେ ଆଉ ଖାଇବୁନି।
ନାଇଁ ନାଇଁ ସେ ଏଠି ଖାଇକି ଯିବ ତୁ ପାଞ୍ଚଟା ବେଳକୁ ତାଙ୍କୁ ଟିକେ ଆଣିକି ଜଳଖିଆ ଦେଇଦେବୁ ସେ ତାଙ୍କର ଖାଇବେ। ତାଙ୍କର ବାଡ଼ଉ ଥିବେ ନଅଟା ଦଶଟା ଟା ପର୍ଯ୍ୟନ୍ତ ବାଡେଇବେ ତାଙ୍କର ନ ହେଲେ ରୁଟି ଫୁଟି ହେଲେ ଖାଇଦେବେ ଆଉ।
ହଁ ଆଉ ରୁଟି ମଟର ତରକାରୀ ହେରିକା କରିଦେଲେ ଖାଇବେ। ନାଇଁ ଛତୁ କରଦେବି ଛତୁ ତ ଅଛି କରି ଦେବି ଫେର୍ ମଟର ତରକାରୀ କାଇଁ କରିବି।
ଆ ମଟରା କାଇଁ କରିବୁ କି ଛତୁ ତ ରଖି
ହଁ ଆଉ ଚାରିଟା ଏଳକୁ ଟିକେ ହଁ ଚାରିଟା ବେଳକୁ ଟିକେ ଚାଉଳ ଭ ଭିଜେଇ ଦେଲେ ପିଠା ପୁଠି କରିଦେଲେ ବି ଖାଆନ୍ତେ ଯେ।
ହଁ।
ଚାଉଳ ଟିକେ ଭିଜେଇ ଦେଇଥିଲେ ଭି ହେଇଥାନ୍ତା ଆଉ ଏତବେଳେ କଣ ଭିଜେଇବି ଆ ଏଇ କିଣିକି ଆଣିକି ଆଣିବେ ଭାରି।
ହଁ ମଁ ଜଲଖିଆ ଟିକେ ନହେଲେ କିଣିକି ଆଣିବୁ।
ହୁଁ ଜଲଖିଆ ଟିକେ କିଣିକି ଆଣିଲେ ଦି ଜଣ ଯାକ ଖାଇଦେବେ ଆଉ।
ହୁଁ
ଆଉ ତୋ ରୋଷେଇ ସରିଲାଣି?
ମୋର କେତେବୋଳୁ ସଇଲାଣି।
ଅହଃ ସେ ଛୁଆଟା ନାହିଁ ବୋଲି ତାହେଲେ ଆସିନାହାନ୍ତି
ନା ବା ସେ ଯାଇଚି ତାର କାଲି ହୋଉଚି ତାଡିକି ଆସିଥିଲେ। ଆଜି ଖାଲି ପାଇପ ପୁରରେଇ ଦେଇକି ଆସିବେ। ଛୁଆଟା କେତେବେଳେ ବସୁଛିକି କେତେବେଳେ ବସୁନି।
ଆଉ
ନାଁ ସବୁବେଳେ ତାର
କାଲି ତାଙ୍କ ଘରେ ଆସିବ ଯେ ରହିବ ବୋଲିକିରି
ହଁ ସେ ଫୋନ କରି କହିଦବନି
ହଁ ଆଉ ଫେରେ କାହିଁକି ଯାଉଥିବେ ଫେରେ କାଲି ଆସୁଥିବେ
ଏଵେ ତା ବାବାବି ଗାଡିରେ ଗଲେ ଶହେ ଥର ଚିଡୁଛନ୍ତି କହିଲେ ବସରେ ପଳା।
ହଁ ନାଇଁ ବସରେ ଯଦି ଆସିବେ ତ ଆହୁରି ଭଲ କଥା ବି ଆସିଲେ ଆହୁରି ଭଲ ଆଉ ଯଦି ନ ଆସିବ ତାହେଲେ ଗାଡି ଧରିକି ଆସିଲେ କାଲି ତ ଯିବନି ତ ରାତିରେ କିଏ ଛାଡିବନି ମୁଁ ତ ସେଥିପାଇଁ କହିଲେ ନାଇଁ ଆଉ ଆଜି ଯିବନି କାଲି ଏକାଥରେ ସାଙ୍ଗ ସ ଯଦି କାମ ସରିବ କାଲି ଯିବ ଆଉ।
ହଁ ମୁଁ ତ ସେଇଆ କହିଲି ମୁଁ କହିଲି
ହୁଁ କାଲି ଯେତେବେଳେ କାମ ସରିବ ସେତେବେଳେ ଯିବ।
ହଁ ଯେତେବେଳେ ସାରୁ
ଆଜି ଯାହା କରିଦେଇଥିବେ ରାତି ଆଠଟା ନଅଟା ଯାକେ ଯାହା କରିବେ କାଲି ଯାହା କରିଦେବେ ସେଇରା ସରିଯି ସ କାଲି ସରିଗଲେ ଯିବେ ଆଉ।
ହଁ କାଲି ସରିଜିବ। କି ଆଜି ନଅଟା ଦଶଟା ପର୍ଯ୍ୟନ୍ତ ବାଡେଇଲେ କାଲିିକି ଆଉ କେତେ ରହିବ କି?
ହଁ ହଁ।
ହେରାତ ଖାଲି ତାର ପୁରରେଇକିନା ବାଡେଇବେ ଆଉ।
ହଁ।
ଏଇ ଇଏ ତାର କରିବ ହେଟା ମଠୁଆଟାତ ଟିକେ। ଠିଆ ହେଇଥିବ ଗପୁ ଥିବ।
ନାଇଁ ମୁଁ ତା ମଉସା କହିଲେ ଝିଅ ମାମୁନି ମା କହିଲେ କହିଲେ ଆଜି କଣ ପାଇଁକି ଏଇଟା ଆ ବା ଆସିଲେ ସେ ଛୁଆଟା ଟିକେ ହଇରାଣ ହେବ ନା ଧରାଧରି କରିବା ପାଇଁ ସେ ଏକାଥରେ ଯଦି ଆଣିବ ତାକୁ ସାଙ୍ଗରେ ଧରିକି ଆସୁ।
ଆ ଦିଜଣ ନହେଲେ କଣ ହବକି ହେରା।
ମାନେ ସେ ଛୁଆଟା ହଇରାଣ ହଁ କହିଲେ ଛୁଆଟା କାହିଁକି ହଇରାଣ ହବ ବରଂ ଦିନକ ଛାଡ଼ିକି ଦିଦିନି ଲାଗୁ କି ତିନି ଦିନ ଲାଗୁ ପଛେ ସେ ସାଙ୍ଗ ହୋଇକି ଆସିବେ। ତାକୁ ପରିଶ୍ରମ ଏକା ପଡିବନି।
କି ହଁ।
ମୁଁ ସେଥିପାଇଁ କହିଲି ନାଇଁ ତୁ ଏକାଥରେ ତାକୁ ସାଙ୍ଗରେ ଧରିକି ଆସେ। ଯେତେବେଳେ ସେ ଆସୁଚି ଆସୁ ସାଙ୍ଗରେ ଧରିକି ଆସିବ। ଆଜି ତାର ଆସୁ ହଁ ପୂଜାପୁଜିି କରି ସାରିଲିଣି।
ହଁ ପା ଏତେଜଣ କହିଲେ ଝିଅକୁ ଏଟା ପୂଜା କରୁଛି।
ହଁ ମୁଁ ହେତେବେଳେ ପୂଜା କରୁଛି ପୂଜା ପୂଜି କରିସାରିଲିଣି ଇଏ ଏଇନା ଆଣିଥିଲେ ବରା ଦରକାରୀ ତାଙ୍କର ଖାଇଲେ। ମୁଁ ରୁଟି ଖାଇଲି ଆଉ ଏଇ ରୋଷେଇ ସରିବ ରୋଷେଇ ଭାତ ଫାତ ହେଇ ସାରିଲଣି ଡାଲି ଫାଲି ପକେଇଥାନ୍ତି ଆଉ ପକେଇବିନି। ଆଉ ହରା କାଇଁକି ପକେଇବି ରାତିକି ସେ ଛତୁ କରିଦେବି ଆଉ ସେ ରୁଟି କରିଦେଇବି। ଛତୁ କରିଦେବି ସବା ଚାରିଟା ବେଳକୁ ଜଳଖିଆ ଟିକେ ଆଣିଲେ ଖାଇଦବେ ଦିଇ ଜଣ ଯାକ ଆଉ।
ହୁଁ ତୁ ନନାକନ ନାଗି ଏନା କର।
ହଁ ନାଇଁ ଏଇନିକେ କରିଦେବି ଅଳ୍ପ ଟିକେ କରିଦେବି ଏନିକେ ଖାଇବେ ସେ ତାଙ୍କର ଭତହନିରେ ଖାଇଦେବେ। ଆଉ ରଖିଦେଇଥିବି ରାତିକି କଷା ଭଳିଆ କରିଦେବି ରୁଟି କରିଦେବି।
ହୁଁ।
ତୋ ପୁଅ ତ ଖିର ଖାଇବନି?
ଏ ବୋପା କ୍ଷୀର ତ ତା
ହଁ ବା ସେ ଖିର ଖାଇବନି ସେ ଛୋଟ କୁ ଦେଇ କ୍ଷୀର ଖାଇବ ତାକୁ କ୍ଷୀର ତୁ ଦେଇ ଦେଲେ ସେ ଖାଇବ।
ହଁ ସିଏ ଖାଇବା କ୍ଷୀର ତାର
ହଁ ସେ ଖାଉ ସେ ସେ ଯାହା ଖାଇବ ତା କରିଦେଲେ ତାର ଖାଇବ ଆଉ। ହୁଁ ସେମିତି ଭଲ ତୋରି ପୁଅ ଭଳିଆ। ତୋ ପୁଅ ଭଳିଆ କିଛି ଖାଇବିନି ଏଟା ବାରିବି ସେଟା ବାରିବି ନାକ ଟେକିବି।
ଅ ମୋ ପୁଅ କଥା କାଇଁ କହୁଛି?
ହଁ ନାଇଁ ତାଙ୍କର ତ କିଛିଟ ଏଇଟା ସେଟା ଆଜି ଏଟା କରିଦେଲେ କାଲି ସେଟା କରିଦେଲେ ଖାଇଦେବେ
ହଁ।
ଆଉ ଝିଅ ଟା?
ଏ ଝିଅ ଟା ଏଇଠି ବଇଛି।
ଆଉ କଣ କୁଅ?
ଝିଅ ଡ୍ରେସେ କପଡା ଆଣିଛି ଜେ ତା ଦିଦିକୁ କହିଲା କରିଦେବୁ ବୋଲିକି କହିଲ ମୁଁ ବ୍ଲାଉଜୁ କରିଦେବି ଡ୍ରେସ୍ କରିପାରିବିନି।
ତାରପ ମାପ ଆଣିଥିବ ଭାରି ଗୋଟେ ମାପଟେ ଆଣିଥିବ ଭାରି କରିଦବ
ହଁ।
ଏଇଟା କଣ ଏଇ ଯୋଉ କଲେଜେ ଡ୍ରେସେ?
ହଁ।
ହୁଁ ଆଣିବୁ ମାପ ଆଣିବୁ ଘରି କରିଦବ ତାର ଢିଲା ଗୋଡ କରିବ କି ଚୁୁରି ଗୋଡ କରିବ ଯାହା
ଏ ସେମାନେ ଯାତ୍ରାକୁ ଗଲେ କରଦେ
ହଁ ହଁ ହଁ ସେ ଯାତ୍ରାକୁ ଆସୁ ଯାତ୍ରା କୁ ତ ରହିବ ଏନେକା ଆଉ। ଏ ଯାତ୍ରା ବେଳକୁ କଣ କି ଏଇ ଯାତ୍ରା ବେଳକୁ ଏଇ ଗହଳି ଚହଳି ହବ ତ
ନହେଲେ କଦେଇଥିବ ଯଦି ଢିଲା ହବ ଫେଣ ମାରିଦବ ଆଉ କଣ
ଗଲାବେଳକୁ ମାରିଦେବ ହଁ।
ହୁଁ।
ଆଉ ଯେଉଁ ହଁ କରିଦେଇଥିଲେ ସେ ଗଲାବେଳକୁ ମାରିଦେଇଥିବ ମାପଟେ ଦେଇ ଦେଇଥିବ ମାପଟେ ମାପ ଟେ ଦେଇଦେଇଥିଲେ କରିଦେଇଥିବ କରିଦେଇଥିବ ସେ ଯେତେବେଳେ ନାଇଁ ସେ ଗହଳିଚହଳ କଣ ସେ ଯାତ୍ରା କଣ ଯିବା ପରେ ସାଙ୍ଗେ ସାଙ୍ଗେ ପଳେଇବ କି ସେ ରହିବ ଏଇନେକା କଣ ଯାତ୍ରା ପରେ ଯିବ ଭାରି ନାକଣସିଏଆ ଗେ ଆସୁ। ଆଉ କଣ କ? ଆଉ ପୁଅକୁ କହିବୁ ଏନେ ଏଚି ଉପରୁ ବାଗେଇକି ଆସିବ। ହ। ଲୋ।
ରଖୁଛି ପଛରେ କରି।
ନାହିଁ ଅଛି।